ହାଲୋ!
କଣ କରୁଛନ୍ତି?
ବସିଛି ଆଉ।
ଖାଇ ସାରିଲେଣି?
ହଁ, ଆଜ୍ଞା।
କଣ ଖାଇଲେ?
ମୁଁ ଏଇ ଚିକେନ ଭାତ ଖାଇଥିଲି ଆଉ।
ଆଉ ଭୋଜି ଖାଇଥିଲ ବୋଧେ?
ହଁ, ଆଜ୍ଞା ଆପଣ କେମିତି ଜାଣିଲେ?
ଏଇ ଗୁଡା ସବୁ ଭୋଜି ଆଇଟମ।
ଉଁ ହୁଁ। ଚିକେନ ମୁଁ କହିଲି ପା।
ହଁ, ମତେ ଶୁଭିଲା ଚିଲି ଚିକେନ।
ଆପଣଙ୍କ ନାଁ କଣ ଶୁଭମ ଲେଙ୍କା?
ଆଜ୍ଞା‌ ଆଉ ଆପଣ କଣ କରୁଛନ୍ତି?
ଏ ବର୍ଷା ହଉଥିଲା ତ ବସିଥିଲି ଆଉ। ଆପଣଙ୍କ ଆଡେ ବର୍ଷା ହଉନି କି?
ଆମଆଡେ ବର୍ଷା ହଉଛି, ପ୍ଲସ ଚଡକ ବି ହଉଛି।
ସେମ୍ ଜିନିଷ ସବୁଆଡେ ହଉଛି।
ଏବେ ଜଷ୍ଟ ବିରିୟାନୀ ଖାଇକି ମୁଁ ବସିଲି ବର୍ଷା ଜୋରେ ହେଲା।
ଏକା ଏକା ବିରିୟାନୀ ଖାଇ ଦଉସୁନ୍ତି ଆଉ।
ଆପଣ ଖାନ୍ତିନି?
ଆଉ? ଆଉ ଏବେ କଣ ପଢାପଢି ଚାଲିଚି?
କଣ କହିଲେ?
ଏବେ କଣ ପଢାପଢି ଚାଲିଚି?
ହୁଁ, ମୋର ଏବେ ଗ୍ରାଜୁଏସନ୍ ଚାଲିଛି, ଆପଣଙ୍କର?
ଡିପ୍ଲୋମା।
ଡିପ୍ଲୋମା ତ ଭଲ ଆଉ ଆରାମ ସେ ଚାକିରି ହେଇଯିବ।
କେମିତି? ଡିପ୍ଲୋମାରେ କେମିତି ହବ?
କଣ କହିଲେ?
ଡିପ୍ଲୋମାରେ କେମିତି ହବ?
ଡିପ୍ଲୋମା ସରିଲେ ଆପଣ ସାର୍ଟିଫିକେଟ ପାଇଲେ, କ୍ୟାମ୍ପସ ଆସିବ ଆପଣ ଯିବେ ଚାକିରୀ।
ଏ ଆ ଆପଣଙ୍କ ଗ୍ରାଜୁଏସନ୍ ରେ କଣ ଚାକିରି ଏବେ
ହଁ।
ଓ ହ ହ।
ହଉ ଆଗୁକୁ ତ ରଥଯାତ୍ରା ହଉଚି।
ହୁଁ।
ରଥଯାତ୍ରା କଣ କେମିତି ସେଲିବେଟ୍ କରି
ଆଚ୍ଛା ଆତ୍ରାରେ କେମିତି ସେଲିବେଟ ସବୁ ହୁଏ? ତୁମର ରଥ ପ୍ରତି ଗାଁରେ ରଥ ଟାଣ।
ଉ ଆମ ଆଡ଼େ ସାଙ୍ଗମାନେ ଭାବିଚୁ ପୁରୀ ଯିବୁ ବୋଲି ଏଇ ପାଳି ସ୍ନାନ ପୁର୍ଣିମାକୁ ବି ଯାଇଥିଲୁ ସାଙ୍ଗମାନେ। ଆନ ପୂର୍ଣ୍ଣିିବାରରେ ଜଗନ୍ନାଥଙ୍କୁ ଦର୍ଶନ କରି ଆସିଲୁ ଦି ଦିନି ରହିଲୁ। ଅଁ ସମୁଦ୍ର କୂଳ ଆଡ଼େ ଗଲୁ ଏଠି ସି ବିଚ୍ ଆଡ଼େ ଚିୟାର ପକେଇ ବସିଲୁ। ଏଇ ମଦନ ମୋହନ ଖାଇଲୁ ରସ ରସଗୋଲା ଖାଇଲୁ ଛେନା ପୋଡ଼ ଖାଇଲୁ। ଆଉ ଯୋଉ ଝାଲ ମୁଢ଼ି ବିକ୍ରି ହୁଏ ଝାଲ ମୁଢ଼ି ଖାଇଲୁ ଆଉ କଙ୍କଡ଼ା ଆଉ ଉ ଚିଙ୍ଗୁଡ଼ି ଖାଇଲୁ। ଆଉ ଦି ଦିନି ରହିଲୁ। ତାପରେ ବୁଲିକି ଆସିଲୁ ଭୁବନେଶ୍ଵର ଭୁବନେଶ୍ୱରରେ ତାପରେ ୱଣ୍ଡେରା ଆଉ ୱାଟର ୱାଣ୍ଡେଲା ୱାଟର ପାର୍କ ବୁଲିକି ନନ୍ଦନକାନାନ ବୁଲିକି ଆସିଲୁ। ହୁଁ ହୁଁ ‌ ହଉ ଏବେ ତ ସାଙ୍ଗମାନେ ଭାବି ସବୁ କଥା ହେଇଚୁ ଦେଖିଆ କଣ ହଉଚି ଆଉ।
ଉଁ ତାହେଲେ
ଆଉ ଆମ ଗାଁ ଆମ ଗାଁ ଆଡ଼େ ବି ହଉଚି। ଉଁ ଆମ ଗାଁରେ ବି ଆମ ଗାଁରେ ବି ହଉଚି। ଗାଁରେ ଗୋଟିଏ ହୁଁ ଆମ ଗାଁ ଆରେ ଗୋଟେ ରଥ ହଉଚି। ତମ ପାଖ ଗାଁରେ ତିନୋଟି ଥ ହୁଏ।
ପା ହୁଁ। ଗାଁ ଦେଖିକି ହଉଚି ଆଉ ଛୋଟ ଗାଁରେ ଗୋଟେ ଗୋଟେ ହଉଚି। ବଡ ଗାଁରେ ତିନିଟା ନେଖେ ଉଇ।
ଅ ଆ ବଳ ଜଗନ୍ନାଥଙ୍କର ହେଲା ନନ୍ଦିଘୋଷ ରଥ ବଳଭଦ୍ରଙ୍କ ହେଲା ତାଳଧ୍ଵଜ ର ଛ ସୁଭଦ୍ରାଙ୍କ ହେଲା ଦେବଦଳନ ରଥ।
ଆ ସବୁ
ଆଉ ଆମ ମାନେ ରଥଟା ସାଧାରଣତଃ ଶହେ କୋ ତିରେ ରଥଟା ତିଆରି ହୁଏ ଜାଣିଚ? ଆ ପ୍ରଭୁଙ୍କ ଲାଗି ଦଶ କୋଟି ସବୁ ପ୍ରଭୁଙ୍କ ଲାଗି ଦଶ କୋଟିର ସବୁ ଦିନ ଦଶ କୋ ତିର ଖାଇବା ଲଗି ହୁଏ ଖାଇବା ଲାଗିବ ତାଙ୍କ ସ ପ୍ରଭୁଙ୍କ କତିରେ। ଦଶ କୋଟିର ଅବଢ଼ା ପ୍ରସ୍ତୁତ ହବ ହୁଁ।
ନାଁ ମ ଦଶ କୋଟିର କୋଉଠି ହୁଏ?
ହୁଁ।
ଏତେ ଟଙ୍କାର ଇଏ କଣ ହୁଏ ଏରା।
ଖାଇବା ବେଳେ ସବୁ ଭକ୍ତ ଭକ୍ତ ର ମାନେ ଆସିିକି ଖାଆନ୍ତି।
କାଇଁ ମୁଁ ତ ଜାଣିନି?
ଜାଣିନାହାନ୍ତି ପ୍ରଭୁ ମହିମା ଅପାର ମାନେ ତମଜିି ଆଉ ଛାନ ତ କଆ ଯା ପ୍ରଭୁ ଚାହିଁଲେ ତମକୁ ଡାକି ନେବେ। ଏମିତି ଡାକିନେବେ ଯେ ତମେ ଜାଣିପାରିବନି? ଆଉ ଏପାଳି ଯିବୁ ଭାବିଛୁ ଏପଟେ ଯାଇକି କୋଣାର୍କ ଆଉ ମଙ୍ଗଳା ଦର୍ଶନ କରିକି ଆସିବୁ। ଆଉ ଏଠି ବେଡି ବନ୍ଧା ହନୁମାନ ବି ଅଛନ୍ତି ସେଠି ବି ଦର୍ଶନ କରିକି ଆସିବୁ। ଓ ଶ୍ରୀମନ୍ଦିର ଚାରିପଟେ ଯୋଉ ପାଚେରୀ କଣ କହିଲେ?
ମୁଁ ଗୋଟେ ଜାଣିଛି ଏବେ ଗୋଟେ ଆପଟେ ଅଛି ସେଥିରେ ଆପଣ ଯଦି ପୁରୀରୁୁ ଯିବେ କୋଣାର୍କ ଫିଫ୍ଟି ପରସେଣ୍ଟ ଅଫ୍ କ୍ୟାସ ମାନେ କ୍ୟାସ ଦେବ ଫିଫ୍ଟି ପରସେଣ୍ଟ ଅଫ୍ ମାନେ ଅଛି ଡିସକାଉଣ୍ଟ।
ଓହୋ। ମାନେ ଆପଣ ଯଦି ଆପଣ କହିଲେ ଯୋଉ ପାଚେରୀ ଅଛି ଚାରିପଟେ ସେ ପାଚେରୀ ନାଁ କଣ?
ଉଁ ପାଚେରି ନାଁ ଜାଣିନି।
ମେଘନାଦ ପାଚେରି ଜାଣିଛନ୍ତି?
ସେ ମେଘ ହବ ବୋଲି କଣ ମେଘନାଥ ପାଚେରି କେମିତି ହେଇଗଲା?
ମାନେ ଯୋଉ ଲକ୍ଷ୍ମୀଙ୍କର ବାପା ଅଛନ୍ତି ସମୁଦ୍ର
ହୁଁ।
ହେଲା ତ ସମୁଦ୍ର ସବୁବେଳେ ଲହଡି ଗୁଟେ ସାଉଣ୍ଡୁ ଯୋଉ ହୁଏ ସାଉଣ୍ଡୁ।
ହୁଁ।
ଜଗନ୍ନାଥ। କହିଲେ ଲକ୍ଷ୍ମୀଙ୍କୁଯେ ତମ ବାପା ଏମତି ଶବ୍ଦ କରୁଛନ୍ତି ଆଉ ଆମକୁ ଅସୁବିଧା ହଉଛି। ଅ ସେଥିପାଇଁ ଚାରିପଟେ ସମୁଦ୍ର ଦେବତାରଣ କଲେ ମେଘନାଦର ପାଚେରି ବି କଲେ। ଆଛ ଦେଖିବ ଶ୍ରୀମନ୍ଦିର ଭିତରେ ଯୋଉ ସମୁଦ୍ରର ଢେଉର ସାଉଣ୍ଡ ଟା ସୁଭେନି ବୋଲି।
ଶ୍ରୀମନ୍ଦିର ବା ଶ୍ରୀମନ୍ଦିର ବାହାରେ ଶୁଭୁଛି କି?
ହଁ
ଦେଖିବା ମୁଁ କେବେ ତ ଏମିତି ଜାଣିନଥିଲି? ତାପରେ ପରେ ଆସିଯିବ ଆମର କଣ? ଗଣେଶ ପୂଜା।
ଆଜ୍ଞା।
ଗଣେଶ ପୂଜାରେ କେମିତି କଣ?
ମତେ ଏଇଭଳି ଓଣ ସୁ ଯା ବାର ବର୍ଷ ପୂରଣ ହଉଛି ସେଥିପାଇଁ ସବୁ ବହୁତ ଧୁମଧାମରେ ହବ ଆଉ ବଡ ବଡ ଡିଯେ ବଡ ବଡ ସ୍ତବ ବୁଝାବୁଛି ସେ କରିଛନ୍ତି। ଚାନ୍ଦା ବି ତିନ ଚାରି ହଜାର ଟଙ୍କା କରିଛନ୍ତି। ଯାହା ଗୋଟେ ଯେମିତି ହବ ଆଉ।
ଟଙ୍କା ତିନି ଚାରି ହଜାର ଟଙ୍କା କ ପାଇବ?
ଏ ଢିଜେ ପଚାଶ ହଜାର ଟଙ୍କା ପଇଁଚାଳିଶ ହଜାର ଟଙ୍କା ଦେଇକି ଗୋଟେ ଆଣିଚନ୍ତି ବ୍ୟାଣ୍ଟ ପାଟିଟେ।
ଡିଜେଟା ପଚାଶ ହଜାର ଟଙ୍କା? ଏତେ ଶସ୍ତା ଡିଜେ।
ଟୋଟାଲ ପଞ୍ଚାନବେ ହଜାର ଡିଜେ ଆଉଚି ପଞ୍ଚାନବେ ହଜାର ଟଙ୍କାରେ।
ଆଉ ବ୍ୟାଣ୍ଡ ବାଜି ପଚାଶ ହଜାର। ଡିଜେଟା ପଚାଶ ହଜାର। ଡି ଯେ ତ ଗୋଟେ ଆଣିଥାନ୍ତେ ଏକାଥରେ ବଡ ଡିଜେ।
ନାଇଁ ଆମର ଛୁଆ ଗୁଡ଼େ କହିଲେ ଛୁଆ ଗୁରେ କହିଲେ ଆଉ ବ୍ୟାଣ୍ଡ ପାଟି ଆଣ ବି ଗୁରେ ବ୍ୟାଣ୍ଡ ପାଟି ନଚିବେ ଗୁରେ।
ବ୍ୟାଣ୍ଡ ବାଲା କଣ ହାଡିଗଲା ନା କଣ?
ନାଇଁ ଆସିବ ପୁରା ବଡ ମାଇକି ଭଳିଆ ମାଇଟା ବି ଗୋଟେ ଢଜେ ଭଳିଆ ଆସିବ ଗୋଟେ।
ହୁଁ ହୁଁ
ହ
ତାଲେ ଏ ବର୍ଷ ପୁରା ରଡ ଆଉ।
ଏ ବର୍ଷ ଭଲ ଧୁମ ଧାମ ରେ। ଭଲ ତୋରଣ ବି ଦିଆ ହବ ଚାରିଆଡେ ତୋରଣ ଦିଆ ହବ ସେ ପୁରା ସାଇଟାଙ୍କ। ଆଉ ଲିଚୁ ଲାଇଟି ବି ଲାଗିବ ଭଲସେ। ଆମେ ସବେଳେ କିଛି କରିବୁନି ସବୁ ନାଇଁ ନାଇଁ ତୋରଣ ମାନେ ଯୋଉ ତମ୍ବୁ
ମୋର ତ ପୁରା ରଡ ଆଉ।
ପରା ଲାଗିବ ସବୁ। ଆଉ ପନ୍ଦର ଫୁଟ ର ମୂର୍ତି ହବ ବୋଲି କୁହାଯାଇଚି ପନ୍ଦର ଫଟ ଚାଲିଲାଣି ବି କାର୍ଯ୍ୟରେ ଚାଲିଲାଣି। ମୂର୍ତ୍ତି ଟା ପଚିଶ ହଜାର ଟଙ୍କା ନବ।
ଭଗବାନଙ୍କର ଯାହା ଆସୀବାଦ ତା ଅନୁଯାୟୀ ଭଗବାନଙ୍କ କାର୍ଯ୍ୟ ସବୁ ହବ ଆଉ।
ଆପଣଙ୍କର ମୂର୍ତ୍ତିରେ ତ ବହୁତ ଶସ୍ତା ନୋଉଚି।
କଁ କହିଲେ?
ମୂର୍ତ୍ତି ଟା ବହୁତ ଶସ୍ତା।
ନାଇଁ ପଚିଶି ହଜାର ଟଙ୍କା ଦେଇପାରୁଚୁ ସବୁଠି ଆଉ। ଡେକୋରେସନ ପୁଣି ଅଧିକା ନେଇଯାଉଚି ସେଥିପାଇଁ ଆଉ ପଚିଶ ହଜାର ଟଙ୍କା ଦେଇ କରାହଉଚି।
ହୁଁ।